ହଁ।
ଭାଇ ନମସ୍କାରେ। ଆଉ କଣ ଖାଇ ପିଇ ସାଇଲଇଁ।
ଆ ହଁ ଖାଇସାରିଲିଣି ଆଉ।
ଆଉ କଣ ଦେହପେହ ସବୁ ଭଲ ଅଛି ତ?
ହଁ ଅଛି, ଆଉ ତୁ କଣ ଖାଇଛୁ?
ଆମର କଣ ସେଇ ଖରା ବେଳେ ଭାତ, ଡାଲି, ପୋଟଳ ତରକାରୀ ବେଶର ହେଇଥିଲା ଆଉ। ଆଉ ତମର କଣ ହେଇଥିଲା?
ଆମର କଣ ଭାତ, ଡାଲି, ବଡିଚୁଡା। ପୋଟଳ ଆଳୁ ଭଜା ଆଉ।
ଆ ଭଲ ଆଉ ଘର ଖାଇଆ ଖାଉଛ ଆଉ। ହଁ ଭାରି ବାଧୁଛି।
ହୁଁ। ଆଉ ଆସିବୁ କୋୖଦିନ, ମୋର ଆଉ ଠିକ ହେଇନି।
ଠିକ ହେଇନି?
ନା।
ଆଉ କଷ୍ଟମ ଫଷ୍ଟମ ରଖୁନ ଖେଳିବା।
ଫ୍ରି ଫାୟାର?
ହଁ।
ଖେଳିବା ଆଉ। ଦେଖିଆ କଲ କରିଆ। କରିବା ପିଲାଙ୍କୁ ସ୍କ୍ୱାଡ ଦି ସ୍କ୍ୱାଡ ପଚାରିଆ।
ହଁ ଏ ଜିକସୁ ଭିକଷୁ ଡି କଣ? କଣ କହୁଥିଲୁ?
କି ଘରେ ବଇଛି କିଛି କାମ ନାହିଁ ଖେଳିବା କଥା ଆଉ।
ହଁ ଖେଳିବା କଥା ଆଉ କଁ କରିଆ ଜିକ୍ସୁ କୁ ଜି ଜିକ୍ସୁ କୁ ଆଜି ଡାକ କିଲେ ଜିକ୍‌ଷୁ ଗୋଟେ ମନପସନ୍ଦର ଖେଳ ଦେଇଁପାଇଲାନି ।
ନା ।
ଭଲ ମାରିଚ଼ି ତଥାପି ଭଲ କ୍ଲୋଜ ରେଞ୍ଜ ରୁ ଭଲ ହେଡ ମାଇଲା ।
ମୁଁ ଦେଖିନି ତ କେମତିଆ କଏ
ତା କେମ୍ ପ୍ଲେଟ ମୁଁ ଦେଖୁଥିଲି ଭଲ ବି ଖେଳୁଥୁଲା ଗ୍ଲୋବାଲ୍ ଫ୍ଲୋବାଲ୍ ଭଲ ପକଉଁଥିଲା । ହେଡ ପରଫେକ୍ଟ ହେଡ ବାଜୁନି ।
ହୁଁ ବାରଟା ତେରଟା କେମିତି ମାରେଇଛି ରେ?
କେଜାଣି କେମିତି ମାରେଇ ତା ପରଫେକ୍ଟ ହେଡ କିନ୍ତୁ ବାଜିଲାନି ଏଥରକ । ମାରିଚ଼ି ଫେକ ମାନେ ଅଧାଳିଆ ପକଉଁଥାଏ।
ଅଁ ହଁ । ମୋର ତ କଁ ଖାଲି କ୍ଲୋଜ୍ ରେଞ୍ଜ ରୁ ଏମ୍ ଟେନ୍ ଟା ଭଲ ବାଯୁଥାଏ ଆଉ ।
ମୁଁ ଆଜି ବୋକାଚୋଦା କଁ ଏମ୍ ଟେନ୍ ଏମିତି ଚାଲ୍ଲା ।
ହଁ ଆଉ କଣ ତମର ସବୁ ଦେହ ଭଲ?
ହଁ ଆମର ସବୁ ସେମିତି ଦେହ ଭଲ ଆଉ କଣ କରିଆ ।
ଆଉ ବୁଲିଆ କୁ କୁଆଡ଼େ ଯାଇଚୁ ନା ଯାଇନୁ?
ନା ଯାଇନି କୁଆଡେ କଁ କରିବି ଏକାତ ରୁମ ରେ ଆଉ ।
ଆ ତୋ ରୁମ୍ ମେଟ୍ ପଳେଇଲା ନା?
ଏ?
ତୋ ରୁମ୍ ମେଟ୍ ପଳେଇଲା?
ହଁ ସେ ପଳେଇଲା ଆଉ ଗୋଟେ ଆସିବ ବା।
ଆଉ ଗୋଟେ ରୁମମେଟ୍ କେବେ ଆସିବ?
ଆଉ ଉଟେ ଏବେ ଆସିବ ବୋଧେ ପାଞ୍ଚ, ଛଅ ଦିନ ଭିତରେ ଆସିବ ଆଉ।
କୋଉଠି ତା ଘର ବା?
କେଇଜାଣି କୋଉଁଠି ଘର ଜାଣିନି ନିଟି ନିଟି ପିଲାଟା।
ନିଟି ପିଲା ନିଟ୍ ପିଲା ଏମ୍ ବିଏ ପିଲା ସେଥିରେ କଣ କରିବ?
ଉୁଁ ସେଇ ତାର ପଢିବ ମୁଁ ମୋର ଖେଳିବି।
ଅ
ମାର୍ ଦବ ମତେ ଆଇଲେ ମୋ ପାଖରେ ଆଉ।
ଆ ତୁ ଆସୁନୁ ଆମ ଘର ଆଡକୁ? ନେହେରୁ ନେହେରୁ ବଙ୍ଗଳା ଯିବା ବୁଲିବାକୁ।
ହୁଁ ନେହୁରୁ ବଙ୍ଗଳା ଯିବା ତାଙ୍କ ଘର ଲୋକ ଦେଖିଲେ ବହେ ବାଡେଇବେ।
ବାଡ଼େଇବେ ଇ
ଉୁଁ ହୁଁ।
ଅ ବୁଲିବୁ ନେହେରୁ ଅନା ସି ବିଚ୍ ଅଛି ପାରାଦ୍ଵୀପ ସି ବିଚ୍ ଯିବୁ ଆମର ମୁଁ ଆରିୟାନ ଆଡମିଶନ୍ କରିବି ବୋଲି ଭାବିଚି।
ଏ?
ଆରିଆନ୍ ରେ ଭାବିଚ଼ି କରିବି ବୋଲି।
ଆରିଅନ୍ ରେ କରିବୁ? ମତେ ଶୋମ ବି କଉଁଥିଲା ସିଏ ଆରିଅନ୍ ରେ କରିବ ବୋଲି।
ଉୁଁ।
କଣ ନା ତୋରି ତୁ ଯୋଉଁଠି କରିବୁ ସିଏ ସେଇଠି କରିବ?
ହଁ ଆଗ ମତେ କହିଲା ଗି ଗିଟ୍ ବୋଲି।
ମୋବାଇଲଟା ଟିକେ ପାଖକୁ ଆଣୁନୁ ତୋ ଭଏସ ସୁବୁନି ଭଲଭାବରେ।
ମତ କହୀଲା ଆଗ ଗିଟି ବୋଲି ପା।
ଟ୍ରେ କରିଆକୁ?
ହଁ ଫାଷ୍ଟ କାର ମୁଁ ତାଙ୍କୁ ଗିଟରେ ଫାଷ୍ଟ ମନା କରିକି ଆଇଛି।
ହଁ।
ଇଏ କରିକି ଏଥିରେ କରିବେ ସିଏ ଫାଷ୍ଟ ଯାଇଥିଲେ ସିଏ ଏତେ ଭଲ ଲାଗିଲାନି ଏ କ୍ୟାମ୍ପସ ଫାମ୍ପସ।ଏଠି ୟାରୀୟନ୍ ରେ କଣ କହିଲୁ? ଅ ଏନସିସି ଏନସିସ୍ ଫେନସିସି ସବୁ ଅଛି। ଏନସିସ୍ ତ କମନ ଥାଏ।
ଏନସ ଏନସିଶି ଏନସିସି ବି ଟେକରେ ଏନସିସି ଶିଖାନ୍ତି?
ହଁ ଅଛି ଏଇ କଲେଜରେ ଅଛି।ଶୁଣୁ ତାପରେ ଆମର ଏ ଠି ଶୁଟିଂ ରେଞ୍ଜ ଅଛି।
ମାନେ?
ସୁଟିଂ ଫୁଟିଙ୍ଗ ସବୁ ସିଖ୍ ଶିଖେଇବେ।
ମାନେ ଫାୟାରିଂ? ଇଲୋ ବୋଉଲୋ।
ମୁଁ ଯାଇଥିଲି ସେ ଏଚୋଡ଼ି ରୁମରେ ଛଅଟା ପୁ ପ ଗନ୍ ଥୁଆ ହେଇଥିଲା।
କଣ ବା?
ସେ ଜଣ ୱିଞ୍ଚେଷ୍ଟର ଭଳିଆ।
ସବୁ ଜାଗ?
ୱିଞ୍ଚେଷ୍ଟର ଭଳିଆ ଚାରିଟା
ହଁ।
ୱିଞ୍ଜେଷ୍ଟର ଭଳିଆ ଚାରିଟା ଆଉ ଗୋଟେ ଆଉ ଗୋଟେ ଦେଖିନି।
ଏମ ଫରୱାନ।
ହଁ ସିଏ ତ ତା ସୁୁଟ୍ଟି। ସୁଟିଂରୁ ଆଣି ଦେଖେଇଲା ମତେ ସେଇ ସେଇ ଦିନରୁ ମାନେ ପସନ୍ଦ ହେଇଲା।
ସୁଟିଂ ରେ୍ଜ ଟା ଦେଖି ପସନ୍ଦ ହେଇଗଲା।
ନା ସେଟା ମାନେ କ୍ୟାମ୍ପସ ଫାମ୍ପସ ଥିଲା।
ଜିମ୍ ବି ଅଛି ତା ଭିତରେ। ଜିମ୍ ତ ପ୍ରାୟ ପ୍ରାୟ ଜାଗାରେ ଅଛି। ଏଠ ସବୁ ଜାଗାରେ ନାଇଁ ଗିଟରେ ନାଇଁ ବା। ରୁମୁ ଯୋଉଠି କରୁଛି।
ନା ମତେ ସେ କଲ୍ କାଟିିଦେ।
କାଟି ଦେଇଛି। ସେ ପିଇସି
ତୁ ସାଇଲେଣ୍ଟ କରିଦେଇି ତ ତାକୁ ନହେଲେ କହିବୁ କଥା ଟିକେ ହେଇସାରେ ଆମେ ଆଉ ପାଞ୍ଚ ମିନିଟ ପରେ କରିଦବୁ।
ହଁ ରହ ଦୋଉଚି। ଆଉ।
ଆଉ କଣ ତାହେଲେ ସେଇଠି କରିବି ଓ ଓମ ବି ମତେ କହୁଥିଲା।
ଓ ମୁଁ ମୁଁ କହିଦେଥିଲି ତାପରେ ସେ ସାରୁ ମୁ ତା ନମ୍ବର ଟା ଦେଇଥିଲି।
ଆରେ ଇଏ ଟୋକା ତାକୁ ସାରେ ପଚାରିନ ତୋର କେତେ ଥିଲା ନା ଦୁଇଶହ କେତେ ଗୋଟେ।
ହ ଦୁଇଶହ ସଡଚାଳିଶି।
ସିଏ ସାରେ କୁହନ୍ତି କେ ପ୍ରିୟାନଶୁ ତ କହିଲା ତମର ଚାରିଶହ ପଚାଶ ଅଛି ବୋଲି ତମେ କଣ କହୁଛ ଦୁଇଶହ ହଁ ହଁ ମୋ ପା ପାଟିରୂ ବାର ବାହାରୁ ବାହାରିଗଲା।
ହୁଁ ହୁଁ ପତୁଭାଇ କଥା କହୁଚି ପା ସିଏ।
କି ପାଗଳା ଇଏ।
ମତେ ସି କୋଷାର ନ ମତେ କହିଲେ ତମ ଥ୍ରୁ ରେ ତମେ ଏଠି ଆଡମିସନ ଗଲା ମୁଁ ତମକୁ ଗିପ୍ କେତେ ଦେବି।
କାହା ଥ୍ରୁ ରେ? କା ଥ୍ରୋ ରେ?
ହେ।
ଏଁ।
ତମ ଥ୍ରୁ ରେ ବା।
ମାନେ ତା ତୋ ଥ୍ରୋରେ କିଏ ଯଦି ଆଡମିସନ କଲା?
ହଁ। ଓ ଓ ଓମ କୁ କହିବୁନି ଓମ କରୁ ଆଗ।
ଓହୋ ହ ହ ତାପରେ?
ଓ ମୁଁ କହିଲି ମତେ କହଛିେ ତମକୁ ଦିଆହବ ପନ୍ଦର ହ କଣ କହିଲା ଗୋଟେ କଣ ଗୋଟେ ଦବ ବୋଲି କହିଲା। ହଁ ଦଶ ହଜାର ନା ପନ୍ଦର ହଜାର ତମର ମାଇନସ ହବ।
ମାନେ ପ୍ରପର ଚାରି ବର୍ଷ?
ଚାରି ବର୍ଷ ନା ଗୋଟେ ବର୍ଷରୁ ମାନେ ଟୋଟାଲ ଉପରେ ହଉଛି ପନ୍ଦର ହଜାର ଟଙ୍କା ମାଇନସ ହବ।
ଓ ହୋ ହୋ ହୋ ହ ହଉ। ମୁଁ ପନ୍ଦର ହଜାରେ କମ ହେଲେଈ।
ସେଏ ନା ନା ନା କଣ କହିଲୁ ପାଣ୍ଡୁଆ? ହେଲେ ତମକୁ ଗୋଟେ ଲାପଟପ ଦିଆହେବ ନା ଲାପଟପ୍ ପ୍ରାଇସ ର ଗୋଟେ ଇଏ ଦିଆ ହବ?
କଣ?
ଆ ବ ଲାପଟପ୍ ଦିଆହେବ ନହେଲେ ତା- ତା- ତା ପ୍ରାଇସ୍ ଟା ନେଇଯିବ।
ଓ ଲ୍ୟାପଟପ ତ ଏଠି ନର୍ମଲ ହବ ତିରିଶ ହଜାର।
ଆଉ ସେଇ କଥା ବା।
ନର୍ମଲ ଟା ବେଶୀକି ତିରିଶ ହଜାର।
ହୁଁ।
ଆ ତ ହେଲା ଆଉ କଣ?
ଓ ଓ ମୁଁ କ ମୁଁ କହୁନି ସେ ରାଜି ହଉନି ।
ପଜିି
ସିଏ ରାଜି ହେଲେ ତାଙ୍କ ଘର ସିନା ରାଜି ଦେବା ଦରକାର ମୁଁ ତାକୁ କେତେ ଆମର ଦେଖୁଥିଲୁ ସେ କେ ଉଣେଇଶ କିଲୋମିଟର ନା କଣ ଏମିତି ଗୋଟେ ଦେଖେଇଲା। ଅପ କଳପନାକୁୁ
କଳ୍ପନା ବା ହଁ ବାସ ତାର ହଉଚି କଳ୍ପନା ଯୋଉଠି ଅଳପ ବାଟ ସି ସେଇଠି ପଡିବ।
ହଁ ସେ ଗିଟ ରୁ ଯେତିକି ବାଟେ ପ୍ରାୟ ସେତିକ ବଟ ରହିବ।
ହଁ ଗିଟଠୁ ଯେତିକି ବାଟ ଏପଟୁ ତ ସେତିକି ବାଟ, ଏକା ବାଟ ମୁଁ ଦେଖ କୁତଲୁ ବା ବିଜେବି କଲେଜ ତ ଏକା ବାଟ। ହଁ ରମାଦେବୀ ଏଇ ରମାଦେବୀ ପାଖରେ ବିଜେବି ନା। ଏକା ବାଟ ଦିଇଟାକ ଏକା। ଟାଇମ ସେଟ୍ ଲେଖଥୁବ ପା ଆଠ ମିନିଟ ତେଇଶ ସେକେଣ୍ଡ।
ହଁ ହଉ
ସେମତି ଏମିତି ତ ଆଉ ସେ ବି ମତେ କହୁଥିଲା ଶୁଭ ଯଉଠୀ କରିବ ମୁଁ ସେଇଠି କରିବି।
ମତେ ଫାଷ୍ଟ କହିଲା ଗିପ୍ଟ ବୋଲି ମୁଁ ସେ ମୁଁ ଟିକେ ଏପଟ ସେପଟେଇ ଗଲି ମୁଁ ଭାବି ଗିଫ୍ଟରେ କରି କରିଦେବି ତା ଡାକି ଗୀପ୍ଟ ରେ ଏ ଗିଫ୍ଟ ତ ଆଗ ନୁହଁ।
ନା ନା ସେଟା ଭଲ ଅଛି ଯେ କିନ୍ତୁ ତାର ମତେ ପାଠ ପଢା ଟା ଏତ ଭଲ ଲାଗେନି।
ନା ତାର କଲେଜ କ୍ୟାମ୍ପସ ଫମ୍ପସ ଟା ଭଲ ଲାଗିଲା ମତେ।
ହଉ କରିଦେ ସେଇଟି।
ଗିଫଟ ଗିଟି ଯୋ ଗିଫ୍ଟର ନେଁ ଏ ଏପଟ ସେପଟ ମାନେ ତା ସ ସାରାଉଣ୍ଡିଂ ଟା ଆମର ଭଲ ଲାଗିଲା।
ହଁ ସିଏ କରିବ ବୋଧେ ସେଇଠି ଆଉ। ସେଠୁ ବା କାଲି କଣ ବାଡିଆ ବାଡି ହେଇ ଯାଇଚି।
କାହା ସହିତ ବା?
ତା ସାଙ୍ଗରେ।
ମନୁ ସହିତ? ହୁଁ।
ଅଫିସ ସାଙ୍ଗରେ ବାଡିଆ ବାଡି ହେଇଯାଇଚି, ମତେ ଫୋନ କରିଛି କହିଚି ଅପା କୁ ଫୋନ କଲୁ ତା ସାଙ୍ଗରେ କଥା ହଉଚି ନା ନାଇଁ? ଏଇ ସାଢେ ସାତଟା ଆ କଷ୍ଟମ ପୁଣି ଆମେ ସେତେବେଳେ ଖେଳୁଚେ।
ଆହ।
ମତେ ଫୋନ କରୁଚି, ତାପରେ ମୁଁ ଉଠେଇକି କହିଲି କଣ ହେଲା କଣ ହେଲା ମତେ କହଉଚି ଟିକେ ଫୋନ କରନୁ ଫୋନ କରନୁ।
ଆରେ ଶୁଣୁ ମୋ ମୋବାଇଲ ହ୍ୟାଙ୍ଗ ହବା ଷ୍ଟାର୍ଟ ହେଲେ ୟେ ହଁ ଯିଏ କଲ ଯିଏ ବି କଲ କରିଦଉ ମତେ ମାନେ ମୋବାଇଲ ପୂରା ଇଏ ହେଇଯାଉଚି, ମତେ ଭାରି ରାଗ ଚିଡ଼ୁଛି।
ଇଏ ଅନ କରି ଦଉନୁ ଇସ ଏ ସ୍ପେ କଣ ଗେମ୍ ମୁଡ଼।
ଗେମ ମୁଡ ଅନ କଲେ କିଏ ଗୋଟେ କଲ କଲେ ଜଣା ପଡିବନି ବା ଇଏ ତାପରେ ରେ ଇବେ ଏବେ ସିଷ୍ଟମ କଣ କହିଲୁ ଟ୍ରୁ କଲର ଟା ଟ୍ରୁ କଲର ପୁରା ଇଏ ହେଇ ଯାଉଚି, ସାହାଣୀ କୁ କଲ କଲା, ସାହାଣୀ ନ ନମ୍ବର ମୁଁ ସେଭ କରିନି ବୁଲି ସାହାଣୀ କି ମୁଁ ଫାଷ୍ଟ ରାଉଣ୍ଡ ଖେଳିଛି ମୁଁ ଫାଷ୍ଟ ରାଉଣ୍ଡ ରୁ ଠିଆ ହେଇନି ମରିଗଲି ବା।
ହଁ।
ସେଇଠି ମୁଁ ଠିଆ ହେଇଛି ସେ ଟୋକା ଆସି କେତେବେଳେ ମାରି ସାରିଲାଣି ମୁଁ ବି ଜାଣିନି ମୋ ଫୋନ ହ୍ୟାଙ୍ଗ ହେଲା ମୁଁ ତା କଲ ଟା ଉଠେଇକି ଲାଉଡ଼ ସ୍ପିକର ଅନ କଲା ବେଳକୁ ମାରି ସାରିଲାଣି।
କିଣିବି ମୁଁ ଭାବୁଛି ଦଶହରା ବେଳକୁ କିଣିବି। ଆଉ ଚାଲୁ କେତେ ଦିନ ଚାଲୁଛି।
ଏବେ ଅଫର ଚାଲିଛି କିଣି ଦଉନୁ।
ଏ ବାପା ମନା କରିଛନ୍ତି ବାପା ମତେ ବର୍ଷେ ସେ ମୋବା ଇଲ ଆଗ ଚଲା। କୁଆଡୁ ବର୍ଷେ ଯିବ।
ହଁ ଯେ ମୁଁ ଗେମ୍ ଫେମ ଟିକେ ଚାର୍ଜ ରେ ବସେଇକି ଯେମିତି ଖେଳୁଛି ସେମିତି ଟିକେ ନ ନ ଖେଳିଲେ ପଳେଇବ।
ବୋପାଲୋ।
ଉଁ।
ରେ ସଳା ମୋ ମୋବାଇଲରେ ଫ୍ଲାସ ଲାଇଟ୍ ଅନ୍ ହବ ଜଳିଲେ କଲ୍ ଆଇଲେ।
ହୁଁ।
ପୁଅ ସେ କ ମୁଁ ରୁମ୍ ଅନ୍ଧାର କରି ବଇଛି ଲାଇଟ ଜଳିଲା ମୁଁ କାଠ ହେଇନି ଭୟ କରି ଗଲିନି।
କିଏ କଲ କରିଥିଲା।
ଲାଡ଼ୁ?
କଣ ପାଇଁ ଟାଇମ ଟାଇମ କେତେ ହେଲା?
ଟାଇମ ସାଢ଼େ ସାତ ଟା ବା।
ଆ ଇଏ ଟାଇମ ମୋର ଦଶ ମିନିଟ ହେଇନି।
ହଁ ଏଇନା ଜଷ୍ଟ ନଗଦ ନାରାୟଣ ହବ।
ଲୁଡୁ କଲ୍ କଲେ।
ଉଠାନା ଉଠାନା ନଗଦ ନାରାୟଣ ହେଇ ଯିବ।
ହେଇ ଯିବ ହେଇନି?
ନାଇଁ ନଗଦ ନାରାୟଣ ଆଉ ପନ୍ଦର କୋଡିଏ ସେକେଣ୍ଡ ପରେ କଟିିଯିବ।
ପନ୍ଦର କୋଡିଏ ସେକେଣ୍ଡ ପରେ ହେଇଯିବ ମାନେ କଟି ଅଟୋମେଟିକ କଟିଯିବ?
ହୁଁ।
ଓହୋ ଏମିତି ସିଷ୍ଟମ ତାହେଲେ। ଏଇ ଗାଡି। ଏତେ ଯୋରେ ପୁରା କ୍ଲିୟର ଶୁଣା ହଉଛି ନା।
ଆଜ୍ଞା।
ପୁରା କ୍ଲିୟର ଶୁଣା ହଉଛି।
ହୁଁ ତ ମୋବାଇଲରେ ରିଙ୍ଗ ହେଲେ ବି ମତେ ସୁବାଜିବ।
ହଁ। ଦେବା ଦିଚାରି ଥର କେତେବେଳ କଲ କରି ଦେଇଛୁ ଆଁ।
ହଁ ତୋର ତ ତିନି ଚାରି ଥର ଖଣ୍ଡେ ଭାଇବ୍ରେଟ ହେଲାଣି।
ହେଲା।
ହଉ ଏଇନା ବାର ସେକେଣ୍ଡ ବାର ମିନିଟ ରେ କଟିଯିବ।
ବାର ମିନିଟରେ କଟିବ।
ବାର ହେଲେ କଟିଯିବ।